ହାଲୋ।
ହାଲୋ ଗୁଡ୍ ଇଭିନିଂ।
ଗୁଡ୍ ଇଭିନିଂ କଣ କରୁଚ?
ଏଇ ଅଛି ତମେ କଣ କରୁଚ?
ମୁଁ ବି ଅଛି ବାହାରେ ଟିକେ ବୁଲୁଛି ଆଉ। ଗରମ ହୋଉଚି ନା ସେଥିପାଇଁ।
ଆଉ ଏପଟେ ତ ଆମର ବର୍ଷା ହୋଉଚି।
ବର୍ଷା ହୋଉଚି କି?
ହଁ।
ଓହୋ ଜର ନା କଣ?
ହଁ ସେମତି ଆଉ।
ହୁଁ ହୁଁ ହୁଁ ହୁଁ ଆଉ ଖାଇଲଣି?
ନା ଖାଏନେଇଁ ଯା ଇଭିନିଂ ଟିକେ କଣ ଖାଇଥିଲି ଆଉ।
ହୁଁ ହୁଁ କଣ ଆଜି ରୋଷେଇ କଣ ହେଇଚି? ନାଇଁ ନାଇଁ ଖାଇନେଇଁ। କଣ ଆଜି ରୋଷେଇ କଣ ହେଇଚି ତାଲେ?
ଭାତ, ଡାଲି, ଭଜା ଆଉ ଆଉ ରୁଟି, ଡାଲମା ଆଉ‌।
ହୁଁ ହୁଁ ହୁଁ।
ରୁଟି କରିଚ ହଁ ବାପା ମା ରୁଟି ଖାଉଚନ୍ତି ଆଉ।
ହୁଁ ହୁଁ ହୁଁ।
ହଁ ଆମେ ଭାତ ଖାଉଚୁ ସମସ୍ତେ ରୁଟି ଖାଉନ୍ତି ଆଉ ତମର?
ହଁ ହଁ ହଁ ଆମର ଭାତ, ତରକାରୀ।
ହୁଁ ହୁଁ କଣ ଆଜି ଆଉ ସ୍ଫେସିଆଲ୍?
ଆଜି ତ ସଖାଳେ ମାଛ ହେଇଥିଲା। ଏବେ କଣ ହେଇଚି। ମୁଁ ଜାଣିନି ଆଉ।
ନା ମାଛ କଣ ଫେବରାଇଟ୍ ନା କଣ?
ଫେବରାଇଟ୍ ନାଇଁ ଯେ ବାସ୍ ମତେ ମତେ ଏତେ ଟିକେ ପସନ୍ଦ ନାହିଁ ମାନେ ସେଟା ଟିକେ ଜଲ୍ଦି ଡାଇଜେଷ୍ଟ ହୁଏନି ନା ସେଥିପାଇଁ।
ହୁଁ ହୁଁ। ଆଉ?
କଣ ଆଉ ଆଉ।
ତି ଗରମ ତାହେଲେ ହଉଚି ନାଇଁ କି ସେପଟେ ପ୍ରବଳ?
ବହୁତୁ ଗରମ ହଉଚି ହଁ।
ହୁଁ ଏପଟେ ବି ହଉଚି ଯେ ଆଜି ପୁରା ମାନେ ମେଘ ଇଏ କରିକି ବର୍ଷା ହେଲା ତ ଟିକେ ଭଲ ଲାଗୁଚି। କାଲି ଏପଟେ ପ୍ରବଳ ଗରମ ହଉଥିଲା। ଉହୁଁ।
ତମର ସେପଟେ ଆମ୍ବ ଫାମ୍ୱ ହେଲାଣି ନା ନାଇଁ?
ହଁ ଆମ୍ବ ହେଲାଣି।
ହୁଁ ହୁ ଖାଉସଲ ନା ନାଇଁ ଆଉ ଆମ୍ବ?
ହଁ ଖାଉଛି କିନ୍ତୁ ଆମ ନିଜ ଗଛର ଆମ୍ବ ହେଇନାହିଁ ମାନେ ହେଇଚି। ପାଚିନି ଟାଉ ସାଇପଡି ସାର ଯାର-ଯାର ଛିଇଁ ନେଇ ଆଣିକି ଖାଉଚୁ ଆଉ।
ବଢିଆ ନାଏ ଏ ମାସରେ ଗୋଟେ ମାନେ ଫ୍ରୁଟସ୍ ଟିକେ ଖାଇଆକୁ ମିଳୁଛି ମାନେ ଆମ୍ବ ଗୋଟେ, ନେଇକି? ଖଜୁରୀ ତାପରେ ହଉଚି ସେ ଯୋଉ କଣ ହେଟା କହୁଛନ୍ତି? ପାଇନାପଲ୍ ଜାମୁକଳି ହଁ। ଏ ଯାଉ ସବୁ ମାନେ ଖାଇବାକୁ ଟିକେ ମିଳୁଚି ଟିକେ ଭଲ ଲାଗୁଚି ଏବେ ନା?
ହଁ ହଁ, ଜାମୁକୋଳି ତ ହେଇନି ହବ ଏବେ ଆହୁରି।
ହଁ ସେଇଟା ସବୁ ମାନେ ଖରାଦିନେ ହିଁ ହୁଏ ନା?
ହୁଁ ହୁଁ, ପଣସ ପାଚିଲା ପଣସ।
ଠିକ୍ ଠିକ୍।
ପଣସ ଖାଉଚ ନା ନାଇଁ?
ହଁ ହଁ ପଣସ ଖାଉଚି ମୁଁ ମତେ ଭଲ ଲାଗେ ପଣସ। ଯେ ଏତେ ମତେ ପସନ୍ଦ ନାଇଁ। ଏତେ ମତେ ପସନ୍ଦ ନାଇଁ ମୁଁ ଏମତିି ଟିକେ ଟିକେ ଖାଏ ଆଉ।
ଉଁ ପଣସରେ ତାହେଲେ କିଛି ତ ଖାଉନ ଆହୁରି ଅଲଗା ଆଇଟମ୍ ପଣସ ତର୍କାରୀ ହଉ?
ପଣସ ତର୍କାରୀ ଟା ମତେ ପସନ୍ଦ କିନ୍ତୁ ପଣସର ଏମିତି ମାନେ ସେ ଯୋଉ ଉଁ ଫଳ ଯାକ ମୁଁ ଖାଏନି। ହୁଁ ହୁଁ ହୁଁ। ନା ନା ମତେ ପଣସ ଉରା ଟିକେ ପସନ୍ଦ ନାହିଁ ଏକ୍ଚୋଲି ହୁଁ ଖାଲି ପଣସ ତର୍କାରୀ ଟିକେ ଖାଏ ଆଉ ଆଉ ଆଉ କଞ୍ଚା ହଁ ହଁ ହଁ।
ହୁଁ ଘରେ କୁହ ମାଆଙ୍କୁ କରିଦେବେ କଲେ ଖାଇବ। ବହୁତ ଟେଷ୍ଟି ପଣସ ବରା ହଁ।
ହୁଁ ତମର ସେପଟେ ମିଳେ ନା ନାଇଁ ପଣସ ଜାମ କୋଳି ଏଇ ଯାକ ଗୁଡା ସବୁ?
ଅଁ ଛ ମିଳୁଚି।
ହୁଁ ହୁଁ ହୁଁ।
ଆମ୍ବ କୋଳି ତ ଏତେ ମିଳୁ ନାଇ ପଣସ କେନେ ମିଳୁଚି ଆଉ ପଣସ, ଆମ୍ବ ମେଳି ଯାଉଛି ଆଉ ହଁ ଆମର କାହିଁକିନା ପଣସ ଗଛ ବି ଅଛି ନା। ହୁଁ ଦିଟା ଗଛ ଅଛି ପଣସ ଗଛ।
ହୁଁ ହୁଁ ହୁଁ।
ହଁ ହୁଁ।
ଆଉ କୁଆଡେ ଯାଇଥିଲ ନା ନାଇଁ ପଢାପଢି କେମିତି କଣ ଚାଲଚି ତମର?
ଖରାରେ ଆଉ କୁଆଡେ ଯାଏନି ଯେ। ହଁ ପଢାପଢି ଚାଲିଚି ଏ ଜମା ଆଗକୁ ଅଛି ତ।
ହୁଁ ହୁଁ ହୁଁ କୋଉ ଏଗଜାମ?
ଆର ଆଇ ଏଗଜାମ ଅଛି।
ହୁଁ ହୁଁ ହୁଁ।
ହୁଁ ସେଟା ପାଇଁ ଚାଲଚି ପାଠପଢା ଆଉ।
ହୁଁ ହୁଁ ହୁଁ।
ହୁଁ।
ଭଲ କରି ପଢ ଆଉ।
ହଁ।
ହୁଁ।
ହୁଁ ଏ ଯୋଉ କଣ କହୁଛନ୍ତି ଏଇଟା ଉଁ ଏ ଫୁଲ ଟା ରାତିରେ କାହିଁକି ଫୁଟେ?
କୋଉ ଫୁଲ?
ହୁଁ। ଯୋଉ ଯୋଉ ମାନେ ମୁଣ୍ଡରେ ଯୋଉ ଇଏ କରନ୍ତି। ଝିଅ ଗୁଡାକ ସବୁ କଣ କହୁଛନ୍ତି ତାକୁ ହଁ ମଲ୍ଲି ଫୁଲଟା ଏଇଟା ରାତିରେ କାହିଁକି ଫୁଟେ?
ରାତିରେ ଫୁଟୁନି ତ।
ହଁ ଏଇଟା ରାତିରେ ହିଁ ଫୁଟେ ଏଇଟା ଦିନରେ ଫୁଟେନି। ଦିନରେ ସେ କଢ ହୁଏ ତମେ ମାର୍କ କରିବ ତମେ ମାର୍କ କରିବ ସେ ରାତି ରାତିବେଳେ ସେ ଫୁଟିଥିବ ନା ନା ତମେ ଦେଖିବ ବାରଟା ବେଳକୁ କେତେବେଳେ ଯାଇକି ତମ ଦେଖିବ ସେ ରାତିରେ ଫୁଟେ।
ହଁ କି ତାହେଲେ ଜାଣିନି ତାହେଲେ ମୁଁ।
ହଁ ଏଇଟା ରାତିରେ ଫୁଟେ ମାନେ ଏଇ ଗଛ ଗୋଟେ ମୋର ମାନେ ବହୁତ ଫେବରାଇଟ୍ ମାନେ ତାର ସ୍ମେଲ ଟା ବି ବହୁତ ଭଲ ମାନେ ପୁରା ନର୍ମାଲ ସ୍ମେଲ ହେଲା।
ହଁ ସ୍ମେଲ ତ ବହୁତ ଭଲ ଲାଗୁଚି।
ହୁଁ ହୁଁ।
ଗଜରା କରିକି ମାରିଥିବ ଆଉ ନାଇଁ କି।
ହୁଁ ହୁଁ ହୁଁ।
ଏବେ ରଜ ଆସୁ
ରଜ ଆସୁଛି ହଁ ହଁ ତମର ସବୁ କେମିତି କଣ ରଜ ମାନେ ସେଲିବ୍ରେସନ
ହଁ ଆମର ତ ପୁରା ଧୁମ ଧାମରେ ହୁଏ ରଜ ଏପଟେ।
ହୁଁ ହୁଁଁ ପିଠାପଣା ସବୁ ହୁଏ ନା ନାଇଁ?
ହଁ ଖୀରି ହୁଏ ପିଠା ହୁଏ ମାନେ ପିଠା ପଣା ଆହୁରି ଏସବୁରେ ମିଠା ବୁନ୍ଦି ଏଗୁଡାକ ସବୁ ଆହୁରି ଡିଜେ ଫିଜେ ଆଣିକିନା ପୁରା ଧୁମଧାମ ରେ ଏମିତି ହୁଏ ଆଉ।
ହଁ ଏଇଟା ଗୋଟେ ଆମ ପାଇଁ ଗୋଟେ ମାନେ ବହୁତ ବଢିଆ ମାନେ ଗୋଟେ ଭଲ ଫେଷ୍ଟିଭାଲ ନେଇକି ମାନେ ପରା ଏନଜୟ କରିବ ଖାଇବ ପିଇବ ଆଉ ହଉଛି ମାନେ ଏଟା ପୂଜା ହବ ନେଇକି ଠାକୁରଙ୍କୁ ମାନେ ମାଙ୍କୁ ପୂଜା ହବ ଧରଣୀ ମାଙ୍କୁ ନିଏକି ଗୋଟେ ଅଛି ରିଚୁଆଲସ ଆଗରୁହିଁ।
ଆଉ ପୂଜା କରିପାରିବୁନ ଆଉ।
ହଁ ପୁରୁଷ ମାନ ସବୁ ପୂଜା କରନ୍ତି ଆଉ ମାନେ ଝିଅ ମାନଙ୍କର ତ ଛୁଟି ନା ସେ ଟାଇମ ରେ ନା ନାଇଁ।
ହଁ ସେମାନେ ଖାଲି ଖାଇକି ପିଇକି ମଜା ମସ୍ତି କରିବେ।
ହୁଁ ହୁଁ ହୁଁ।
ହଁ ଏଟା ଓଡିଶାର ଗୋଟେ ବଡ ପର୍ବ
ହଁ ଗୋଟେ ବଡ ପର୍ବ ସତା କଥା ତ ଆଉ।
ହୁଁ ତମ ପଟେ କେମିତି କଣ ରଜ?
ଏତେ ବି ହୁଏନି ହେଲା ବାସ୍ ଖାଲି ମାନନ୍ତି ଯେ ମାନେ ସେଇ ଟାଇମ୍ ରେ ଆକଚୁଆଲି ମାନେ ଯୋଉ ତାର ରିଚୁଲସ ଥାଏ ଝିଅ ମାନେ ମାନେ ରୋଷେଇ କରିବେନି ହେଲା। ପନିପରିବା କିଛି କାଟନ୍ତିନି କିଛି ନାହିଁ ଆଉ ମାନେ ଏମତି ଯୋଉ ଉଁ ମାନେ କଣ କହିଲ ପୂଜା ପାଠ କରନ୍ତିନି। ମାନେ ଝିଅ ମାନେ ଯୋଉ କରନ୍ତିନି ହେଲା ଆଉ ଯୋଉ ଗାଁ ଗାଁ ମାନଙ୍କରେ ଏଇ ଏଇଟା ୱାଚଆଲି କଣ ବର୍ଷା ଟାଇମ୍ ଟା ନାଇଁ ମେନେ ବର୍ଷା ଟା ଷ୍ଟାର୍ଟ ହଉଛି ଏବେ ରଜ ପୂର୍ବରୁ ନହେଲେ ତ ରଜ ପରେ ପରେ ହିଁ ହେଲା ସବୁ ମାନେ କଣ ଧାନ ଚାଷ ହଁ ମାନେ ଯୋଉ ତଳି ପାଇଁ ହୁଏ ନା। ନାଇଁ ନାଇଁ ତ ସେଥିପାଇଁ ବୁଲିବ କିନା ସବୁ ମାନେ କରାଯାଏ। ତ ସେଇ ଟାଇମ ରେ ସେ ତିନ ଦିନି ଯୋଉ ରଜ ତିନ ଦିନି ସେଇ ତିନି ଦିନି ମାନେ କିଛି ହୁଏନି, ଚଲେଈ ସେ ହଳ କିଛି କରନ୍ତିନି କାହିଁକି ନା ଏଟା ମାଙ୍କର ପୂଜା ନା ମାଟି ମାଆଙ୍କର ପୂଜା ନା ସେଥିପାଇଁ ମାନେ ସେ କରନ୍ତିନି ମାଆଙ୍କୁ କଷ୍ଟ ହୁଏ ବୋଲି କୁହନ୍ତି ତ।
ହଁ।
ହୁଁ ବାସ୍ ଏତିକି ମାନ ନ୍ଦିଆ ହଁ ବାସ୍ ଏତିକି ମାନନ୍ତି ଆଉ ଅଧିକ ଏତେ କିଛି ନାହିଁ। ଉଁ ଏତିକି ମାନନ୍ତି ଆଉ ଦୋଳି ଟିକେ ଖେଳୁ ଆମେ ମାନେ।
ହୁଁ।
ହୁଁ ମାନେ ସେଇଟାଙ୍କର କିଛି ବି ନାହିଁ। ଖାଲି ହଁ କିଛି ବି ନହିଁ ମାନେ କେହି ଜଙ୍ଗଲ ଯାଆନ୍ତି, କିଛି ନାହିଁ କିଛି ନାହିଁ ମାନେ ବାସ ଘରେ ହିଁ ରୁହନ୍ତି।
ହଁ ଝିଅ ପିଲାମାନେ ତ କିଛି କରୁନାହାନ୍ତି କାମ,
ହୁଁ ହୁଁ ହୁଁ।
ଆଉ ପିଠା ପଣା ହଉଛି ନା ନାଇଁ?
ଉଁ ପିଠାପଣା ତ ହଁ ହୁଏ, ବେଳେ ବେଳେ ହୁଏ ବେଳେ ବେଳେ ନାହିଁ। ଘର ଲୋକ ଯେତେବେଳେ ପାଖରେ ଥାନ୍ତି ସେତେବେଳେ କରିଦିଅନ୍ତି ଆଉ ମତେ ତ ଆସେନି ସେ ପିଠାପଣାଁ।
ହଁ।
ତମର ହଉଛି ନା ନାଇଁ ପୋଡପିଠା, ଫେମସ ନା ମାନେ ସେଇ ଟାଇମ ରେ ତ ପୋଡପିଠା ହିଁ ଖାଆନ୍ତି ନା ଲୋକ।
ପୋଡପିଠା ଫେମସ୍ ଆଉ ସେଇଟା ତ ପୋଡପିଠା ଖା ଫେମସ ଆଉ ପୋଡପିଠା ହବ ନାଇଁ କି ଆଉ ସେଇଟା ତ ହବାଟା ହବ ହିଁ।
ହୁଁ ପୋଡପିଠା କୋଉଥିରେ ତମେ ବନଉଛ ବିରି ନା କୋଉଥିରେ?
ନାଇଁ ନାଇଁ ଚାଳଛୁ ମର ବନୁଛୁ ଚାଉଛୁ ନା ସେଥି ଗୋଡ ମିଶୁଚି କାଜୁ କିସମିସ। ଆହୁରି ମାନେ ଗୋଡ ଯେତିକି ମିଠା କର କଥା ସେତିକି କରିବ ହଁ ନଡିଆ ଏମତି ଇଏ କରିକି ଗୋଟେ ଖଲିରେ ସେଟା ପୁରା ଗୋଲେଇକି କରିଦବ ତାପରେ ଚୁଲିରେ ନେଇକି ବସେଇବ।
ଓହୋ ଗ୍ୟାସ ରେ କଲେ ହବନି କି?
ଗ୍ୟାସରେ କଲେ ହବ ଯେ ଏତେ ଟେଷ୍ଟ ଲାଗିବନି ଆହୁରି ଚୁଲିରେ ଯେତି ଟେଷ୍ଟ ଲାଗିବ ପୋଡ ପିଠା ପରା।
ମାନେ ତାକୁ ପୁରା ପୋଡେଇବେ ନା କଣ ଏ ଯୋଉ ଅଙ୍ଗାରରେ ପୋଡେଇବେ କି ତାକୁ
ହଁ ହଁ ଆଉ ସେଟା ଗ୍ୟାସ୍ ତମେ ଯୋଉ କହୁଛ ଡା ତ ପ୍ରେସର ରେ ଦେଇକି କଲେ କଣ ହବ ସିଝେଇକି କାଢିଲା ଭଳିଆ ସେମିତି ଲାଗ ପୋଡ ପିଠା ମାନେ ଟିକେ ଜେ ମିତି ବି ଇଏ କରୁଥିବ ଆହୁରି ଚୁଲି ରେ ହିଁ ସେଟା ପୋଡିଲେ ଗୋଟେ ଅଲଗା ଟେଷ୍ଟ ହିଁ ଆସୁଛି।
ହୁଁ ହୁଁ ହୁଁ।
ହୁଁ ହୁଁ।
ଆଛା।
ହଁ କେବେ ଚୁଲିରେ କରିକି ଟ୍ରାଏ କରିକି ଦେଖ ପୁରା ଟେଷ୍ଟି ଲାଗବ।
ହଁ ହଁ ସେଇଆ।
ଗ୍ୟାସଟା କଣ କି ମାନେ ପ୍ରେସର କୁକର ଯୋଉ କରେ। ଭଲ ଲାଗିବ ଯେ ଏତେ ଭଲ ଲାଗିବ ନା ଆ କେଜାଣି କାହାକୁ କେମିତି କିନ୍ତୁ ମତେ ତ ଚୁଲି ବାଲା ହିଁ ଭଲ ଲାଗୁଛି।
ହୁଁ ହୁଁ ହୁଁ।
ହୁଁ।
ଫାଇନାଲି ମାନେ ଆମଙ୍କର ଫେବରେଟ୍ ଦିନ ଗୁଡା ସବୁ ଆସିବାକୁ ଯାଉଛି ନା? ହଁ ରଜ ଆସିବ ଆହୁରି ନଈରେ ପୁରା ମଜାମସ୍ତି କରିବା ଭଲ ଲାଗିବ। ରଜନୀ
ଆଉ ୱେଟ କରିଛି ପରା ରଜକୁ ହୁଁ।
ମତେ ବି ଭଲ ଲାଗେ ଆକଚୁଆଲି ଇଚ୍ଛା ନଥିଲେ ବିନା ମାନେ ଯେତେବେଳେ ମୁଁ ସମସ୍ତଙ୍କୁ ଦେଖେ ସମସ୍ତେ ମାନେ ପୁରା ସଜ ବାଜ ହେଇକି ଅଳ ତା ଲଗେଇକି ତାପରେ ମେହେନ୍ଦୀ ଲଗେଇକି। କି ହଁ ମେହେନ୍ଦୀ ଲଗେଇକି ନୂଆ ଡ୍ରେସ ପିନ୍ଧିକି ଦୋଳିରେ ଝୁଲିବାର ଗୋଟେ ମଜା ଅଲଗା ହଁ ନାଇଁ।
ଆଉ ବହୁତ।
ହୁଁ।
ସେ ଟାଇମ ଟା କା ସଜବାଜ ହେଇକି ରହିବ ନା ଦିନସାରା। ସବୁବେଳେ ତିନି ଚାରି ଦିନ ଯାଏ ଗଲା ବେଳକୁ ଭଲ ଲାଗୁଛି ହୁଁ।
ହୁଁ
କେହି କିଛି କହିବା ବି ନାହିଁ କିଛି ନା ଆରାମସେ ସଜବାଜ ହୁଅ ଦୋଳି ଦଳ।
ହଁ ଠିକ ଠିକ ଠିକ।
ହଁ। ଆ ସେଦିନଟା ଏବେ ଆସିଛି ଖୁସି ହିଁ ଲାଗିବ ନା। ହ ହ ହଉ ଆଉ।
ଆଉ ଆଉ ପଢାପଢି କେମିତି ଚାଲିଛି ତମର ଆଜି ହୁଁ।
ହଉ କଥା ହେଇକି ଖୁସି ଲାଗିଲା ଆଉ ଥାଙ୍କୟୁ ଆଉ।
ହଉ ରଖିବ କି ଫୋନ୍?
ହଁ ହଁ।
ହଉ ହଉ ଠିକ ଅଛି ତାହେଲେ ରଖୁଛି ଆଉ।
ହଁ।
ହଁ,